ବଧୁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ଆଉ ଡ୍ୟୁଟି ସରିଲାଣି।
ହଁ ଏଇ ଡ୍ୟୁଟି ଏବେ ସରଲା ଏଇ ଖିଆ ପିଆ ଟିକେ ହଉଛି ଆଉ।
ହ କଣ ଖାଉଛ।
ଏ ଖାଇ ଏ ପଖାଳ ନେଇ ଆସିଥିଲି ଭଜା ଭଜି ଆଣିଥିଲି ଖାଇବା।
ହଁ ହଁ।
କୋ ଖାଇବା ଯୋଉ ଖରା ଗରମରେ କାମ ହେଇଯାଉଛି ପୁରା ପେଟ ପ ହ।
ହୁଁ ହୁଁ।
ଆଉ କାଲି ତ ରଜ ଆଉ। ହଉ ଚାଲୁ ଚାଲୁ ଚାଲି। ହ ଫାଙ୍କା ଦିବ।
କାଲି।
ହଁ।
ହୁଁ।
ଆ ତା କାଳରେ ତା ଲୋକ ଆଡେ ବଡେ ବୁଲି ବଲିିକି ଆସି।
ହଁ ଯିବା କେନ୍ଦ୍ରା କେଉଁଝର ଯିବା କେଉଁଝର।
କେଉଁଝର ଗଲେ କେଉଁଝରେ ଆମର ଫେମସ ସବୁ କଣ କଣ ଅଛି କହନି।
କେଉଁଝରରେ ତମର ତ ମା ଘଟଗାଁ ରହିଲେ।
ହଁ।
ତାପରେ ସିଆଡୁକୁ ଟିକେ ଆଗକୁ ଗଲେ ଦଶରୁ ବାର କିଲୋମିଟର ପଡ଼ିବ କଣ ଗୁଣ୍ଡି ଜାଗା ବି।
ଗୁଣ୍ଡିଚଘାଇ ଏଟା କଣ ମାନେ ଭଲ ଜାଗାଟା।
ଗୁଣ୍ଡିଚା ଘାକଟା ହେଲା କି ଖଇ ପାହାଡ ଆଉ ଝରଣା ଆଉ କିଛି ନାହିଁ ତା। ହେଲା ପାହାଡ ଝରଣା ଟିକେ। ଟିକେ ଯେଉଁଠି ଗାଡ଼ି ଫାଡ଼ି ପାର୍କିଂ ହଉଛି ସେଠି ଟିକେ ଗଛ ମଛ ଛ ଅଛି ମାନେ ଗଛ ଗୁଡା ଟିକେ ଡେଙ୍ଗା ଟାଇପ ର ମାନେ ବଣ ନୁହେଁ ମାନେ ଯିବା ଆସିବା ବୁଲାବୁଲି ମାନେ ତ ଜଣା ପଡେ ଖରା ଟା ଏତେ କାଟିବନି, ଆଉ ସେଇଠି ଦେଖିବୁ ସବୁ ଆଦିବାସୀ ଲୋକମାନେ ସବୁ ବଢିଆ ବଢିଆ ପରି ପରିବା ଫଳ ମାନେ ଯୋଉ ଗୋଟେ ଗୋଟେ ଆଇ ଜିନିଷ ଥିବ ତୁ ତାର ନାଁ ଜାଣିନଥିବୁ ଆମ ଏଠି କୋଉଠି ମିଳିନଥିବ ସେମାନେ ଆଣିକି ସେଇଠି ବିକ୍ରି କରି
ଜଙ୍ଗଲ ଏରିଆ ଖାଇଲୁ ଜଙ୍ଗଲ ଏରିଆ ଆଉ ।
ହଁ ଆଉ ପିକନିକ ମାନେ ଭୋଜି ଭାତ କରିବା ପାଇଁ ଗୁଣ୍ଡିଚା ଘାଇ ଟା ଠିକ ହେଲା କି ଆଉ ନହେଲେ କିଛି ନାହିଁ କେବଳ ସେ ପାହାଡ ଟା ପାହାଡ ବୋଲି କଣ ପଥର ହେଲା ପାହାଡ଼ ପଥ ଥର ମେଞ୍ଚେ ପାଣି ଗଡ଼ୁଥିବ ତ ଆଉ ଜ ହେଲା ଆଉ କଣ । ଓଡିଶା ଭିତରେ ଯେତେ ନାଇଣ୍ଟି ପରସେଣ୍ଟ ଜାଗାରୁ ଅଧା ଜାଗା ହେଲା ପାହାଡ ପର୍ବତ ହେଇଯାଏ ହେଲା।
ହଁ।
ଏୟା ଆଉ।
ହଉ ଆଉ କଣ ଏଇ ଯୋଉ ସାନ ଘାଗରା ବଡ ଘାଗରା ଏଗୁରା ସବୁ ତମର ଏଇ ଏରିଆ ବା ସାନ ଘାଗରା ଆଉ ବଡ ଘାଗରା।
ହଁ ସାନ ଘାଗରା ବଡ ଘାଗରା ଟା କଣ କେଉଁଝରରେ ଯାଉଛି? ମୋର ବି ମନେ ଭଲସେ ମୁଁ ଯାଇନି ନା ।
ହଁ ସେ ଫାର ଦେଇ ଯାଉଛି ନା ।
ମୁଁ ଭୀମକୁଣ୍ଡ ବି ସେଇଠି ଅଛି ଗୁଣ୍ଡିଚା ଘାଗିରୁ ଆଉ ଅଳ୍ପ ବାଟ ଆଗକୁ ବୋଇଲେ ଭୀମକୁଣ୍ଡ।
ହଁ।
ଭୀମକୁଣ୍ଡ ବି ସେଇଆ ଭୀମକୁଣ୍ଡ ରେ କଣ ଯେମିତି ଗୋଟେ ବିଲ ବାଗିଆ ପାଶହ ମିଟର ଦୁଇଶହ ମିଟର ଖାଲି ପାହାଡ ଉପରେ ତୁ ଚାଲି ଚାଲିକି ଯିବୁ। ପାହାଡ଼ ଉପରେ ଚାଲି ଚାଲିକି ଯିବୁ ତାପରେ ଯାଇ ଝରଣା ଆ
ହଁ। ଦେଖିଆ କାଲି ଯଦି ଯାହା କରିଆ ନା ଆଉ ନହେଲେ ଗାଁରେ କେତେ ଯାଉଛି
ହଁ ରଜ ଫଜ ଟି ନ ବୁଲିଲେ ଆଉ କେତେ?
ଆଉ କୋଉଦିନ ବୁଲିବୁ ଉଁ।
ଆଉ ଖିଆ ପିଆ ସରିଲାହେଲାାଣି ନା ଖାଉଛି
ହଁଇ ଖାଉଛି ।
ଆଉ।
ତୁ ଖାଇ ସାରିଲୁ।
ହଁ ଖାଇସାରିଲେଣି।
କଣ ଭାଇ ଲାଗ ବା ଆଛ
ନା ସେ ଟିକେ ସଧା ଅଛି ଶନିବାରଟା ତ। ହ୍ୟାଲୋ
ହଁ।
ଜି ଶନିବାରଟା ତ ଆଉ ଆଇଛ କଣ
ତାହେଲେ ସବ ଗ ଆ ଆଉ କିଏ କଣ ଆଉ କଣ ଲୋକ ବାଧୁଛନ୍ତି। ସମେ କହଲେ ରବ
ଘରେ ବି କରିବା କଥା ନା ଘରେ ବି କଲେ ସିନା ତୁ ଖାଇବୁ ନହେଲେ କେମିତି ଆବ। ଆଉ ନଈରେ ମାଛ ଫାଛ ଧରିଛ ମା
ଆ ଯାହା ମାଛ ଥିଲୁୁବ ଫୁବ ସବୁ ଖାଇବ
ହଁ।
ବ ଆମର ଚା ଆଉ ତ ପଡଛ
ଆଉ ମାଙ୍କଡ ଫାଙ୍କଡ ଗାଁରେ ଏବେ ଆସଚ ନା ଫାଷ୍ଟ
ହୁଁ କଳ ଯ ପ ପରିବା ଯଦି କରିବ ଆଉ ବା କାମ
ଆଉ ଯୋଉ ବ ଭିଡ଼ିଓ ଫିଡ଼ିଓ କରିଥିଲା କରିଚ ନା ତା ନାରେ କଣ
ଏ ବା ତାର ବହୁ ତା ସୁବିଧା ହେଲା ନ ନଛି ଭଲଙ୍କ ରା ଯାଉଛି ଡାକି ଖାଉନ ଆଉ ଝଗଡା ଫଗଡା କ ହେଲା ତ ସେ ଯୋଉ ଏଠି ହାସଉଛି ଭଲ।
ଆଉ ସେ ଯେଉଁ ଘରଟା କରୁଥିଲା ଆମ
ସେ ଘର ସେ ଘର ଟା ତାର ତିନ ଦୁଇ ତାଲା କରଛି।
ଆ ବହୁତ ଗୁଡ଼ାଏ ଟଙ୍କା ଖର୍ଚ୍ଚ କରିଥିବ ନା
ହ ହଁ
ନୋ ଲା ବୋକଟେ କଲା ବେଳକୁ ଲକ୍ଷେ ଘ ସେଇଯଛି ଆଉ ତାର ସେଠି ପଚାଶ ଷାଠିଏ ଲକ୍ଷ ପଳେଇଛି। ପକେଇବ।
ହୁଁ। ମଟର ଗାଡି
ସେଇଟା ପା ସବୁ କରିଥାଏ। ତବା। ମାନେ ପଶୁ ପକ୍ଷୀଙ୍କର ଯାହା ହବ ସବୁ ସେଇଠି ବୁଝା ହବ।
ହଉ ବୁଝା ହୋଉ।
ଅସୁବିଧା ଯୋଗୁଁ କାମ ରହିଯାଇଛି ଆଉ।
ଏବେ ଆ କ ଏବେ ହବ।
ହଁ ଆଉ ରାତିରେ କୁଆଡେ ଯିବା ହବ।
ରାତିରେ ମୁଁ ଭାବୁଛି ଆସିକି ଡିଉଟିରୁ ଏ ଟିକେ ଟାଉନ୍ ଫାଉନ୍ ଗଲେ ହୁଅଁନ୍ତା।
ହଁ ଟାଉନ୍ ଫାଉନ୍ ଚାଲୁନ ଟାଉନୁ ଗଲେ ଭଲ।
କୁସା ଫୁସା ଟିକେ ବୁଲିକି
ହୁଁ। କୁସୁମା ତ ରାତି ଆଠଟାରେ ବନ୍ଦ।
ଉଷୁଆ ଭିତରୁକୁ କଣ ପ୍ରାୟ ଲୋକ ଯାଆଁନ୍ତି। ସବୁ ବାହାରେ ବୁଲ
ହଁ ଏଇ ଯୋଉ ଦ୍ରୋପତି ମୁର୍ମୁ ଆସ ହେଲେ ଯୋଉଠି ମହୋତ୍ସବ ଟା ହଉଥିଲା।
ହଁ।
ଏଇଠି ଦେଖିବାକୁ ବହୁତ ଲୋକ ବସୁ
ଏ ଟାଉନ ମହୋତ୍ସବ ତଥାପି ଏ ବର୍ଷ କେତେ ଲୋକ କୁହନି ହେଇଥିଲେ।
ଟାଉନ୍ ମହୋତ୍ସବରେ ବହୁତ ଲୋକ ହେଇଥିଲେ। ହେତେବେଳେ ଭଲ ବିଲ ପ୍ରାଏ ଯୋଉ ଆସିଥିଲା ପୁରା ମାହୋଲ ଟା ମନେଇ
ହଁ ସେ ବାହାରିକି ଲାଗୁଛି । ବା।
ହଁ ଆଉ ଆମକୁ ସବୁ ପାସ୍ ମିଲ୍ ଥିଲା ଆମେ ସବୁ ଯାଇଥିଲୁ।
ବଢିଆ ବଢିଆ ଗୀତ ଗୁଡାକ ବି ବହୁଛି।
ନା ହଁ ବଢିଆ ଗୀ
ଶୁଣୁ ତା ସାହ ପୁରାଣରେ ଗିଡ୍ସ।
ଟିକେ ମୋଟା ଟିକେ ଶୁଣୁନ ଟାଣି ହେଇ ବୁଲ ହଁ। ସିଏ ଯୋଉ ସିଙ୍ଗର ଲୋ ବାବା। ମାନେ ତାଙ୍କ ମ୍ୟୁଜିକାଲ୍ ଲୋକ ନ ଆଇଲେ ସିଏ ଉଁ,
ସିଏ ହଁ ସିଏ ବୋଲି ପାରିବ। ବୋଲି ତ ପାରିବେନି ଆଉ।
ସେଦିନ ଯୋଉ ଆସିଥିଲା ଅଁ, ମାନେ ସତରେ ବା ସି ସେ ଆସିଲା ଘଣ୍ଟେ କନ୍ତୁରୁ ଖାଲି ତା ନାଁ ନାଁ ସରଲା ବାଣ ଫୁଟିଲା କିନ୍ତୁ ତାଙ୍କ ମ୍ୟୁଜିକ୍ ସିଷ୍ଟମ୍ ଟା ଠିକ ଠାକ ହଉନଥିଲା ବୋଲିକି ଏଁ, ସିଏ ଷ୍ଟେଜ୍ ନଥିଲା। ସିଏ ପୁରା ତାଙ୍କର ପୁରା ହାଇଲି ସିକ୍ୟୁରିଟି ଲୋକ ଆସୁଛନ୍ତି। ସିଏ ଆଉ
ଯାହା ନଥିବୁ କି ତା ଏରିଆରୁ ପଟିଆ ନେଇକି ଆସିଥିବ ନା
ହଁ, ଆଉ
ଗୋଟେ ଗୋଟେ ଇଏ ଯାଇଥିଲି କିଏ କହୁଚନ୍ତି ମୁଁ କରୁଛି।
ହଁ ସେଠି ପରା ନେଇ ହେଗଲା ଚାଳିଶ ଲକ୍ଷ।
ନେଲା ଆ ସହିତ
ହଁ ଏଇଆ ଆଉ ଆଉ ଖରାପ ଖରା କମିଲା ନା ନା କ
ହଁ, ହଁ, ମୋ ଖରା ଖରା ଟା ହଉଛି ଟାଏଁ ଟାଇଁ କି ନା। ଖରା ହେଲେ କଣ ହବ, ଏଇ ଏବେ ଖରା ହଉଚି ଏଇ ଚାଟା ବେଳକୁ ବର୍ଷା ହେଇ
ହଁ ଆଉ ପାଗର କିଛି ହାଲଚାଲ ଠିକ ବି ରହୁନି। କେତେବେଳେ ଖରା କେତେବେଳେ ବର୍ଷା, ବର୍ଷା ହେଲେ ତୋ ଏଇ ଯୋଉ ବ ବଜ୍ରପାତ ହଉଚି ଆଉ ଏ ଯୋଉ ପବନ ହଉଛି ଆ ସିଏ ପୁରା ଲୋକଙ୍କ ପାଇଁ ଭାରି ସଙ୍କଟର ଦାୟ ଙ୍କ ବନିଯାଉଛି।
କୁହ ସେମିତି କଣ ଆଉ କହିଯିବ ତୁ ଶୋଇଲୁଣି ନା?
ହଁ।
ବୋହୁତ କାକୁଡି କାଟିବି ହା
କାଟିବ
ହଁ ଦି ତାଠୁ କରେ ଏଇ ଯୋଉ ଆମ ଯୋଉ ସଙ୍ଗିତି ଭାଇ ନୁହଁ।
ହୁଁ
ହଁ ଗୋଟେ ତା ବୋଉ ଫଟୋ ଆଙ୍କିଛି କୋଉଥିଲା କହିଲା କହିଲା ସେ ତିରିଶ ହଜାର କହିବ ସେ ନେଇଯିବ କୋଡିଏ ପଚିଶି
ହୁଁ ଅତି କମ ତ କୋଡିଏ ହଜାର।
ହଁ ହଁ ହଁ ଏଟା ଭୁବନେଶ୍ଵର ବା ଆଛା ଯାହା କହିଲ ଓ ଯା ଆଉ ତା ବୋଉ ଫଟୋ ଟା ଆଙ୍କି ଦେଇଛି ନା ଆଉ ସେ କଣ ପରମାନେଟ।
ଆଉ ସମସ୍ତେଙ୍କଣ ଆଙ୍କି ପାରିବେ ହୁଁ।
ଯା କହିଲା କହିଲା କହିଲା ବିଡିଓଙ୍କୁ ଘଣ୍ଟେ ଦେଡଘଣ୍ଟେ ବସିବ।
ହୁଁ ପାଞ୍ଚ ଘନ୍ତା ଟାଙ୍କ ତର। ହୁଁ ଏତେ ଆକୁରେଟ କାଟୁଛନ୍ତି ମାନେ ଏତେ ପରଫେକ୍ଟ କାଟିବା ମେ ଟାଇମ୍ ଦ
ସେଏ ମାନେ ଜାଣିକି ଦିନକୁ ଗୋଟେ ନହଲେ ଦିଟା କାଟୁିବ।
ହଁ ବେଶୀ ଦିନବେ ତାଙ୍କ ବୁକିଂ ହବ ପା ବୁକିଂ ହ ଗୋ ହ। ଦିନକୁ ଯାହା କଲେ ଠିକ ଗୋଟେ ନହେଲେ ଦୀଟା। ନା ନର୍ମାଲ ଟାଟୁ କାଟୁଥିବେ ନର୍ମାଲ ଟା।
ଆରେ ନର୍ମାଲ ଟାଟୁ ରେ କଣ ଅଛି ନର୍ମାଲ ଟାଟୁ ଅଧଘଣ୍ଟା ଭିତରେ କାନ୍ଦ ଯୋଉ ଟାଟୁ। କ ମୁଁ ଖାଲି କା। ଦେଢ଼ ଘଣ୍ଟା ପଳେଇଲାଣି। ଫାଷ୍ଟ ଗୋଟେ କାଗଜରେ ତୁ ମା ଫଟ ଟା ଦବୁ ସେ ପ୍ରିଣ୍ଟ ବାହାର କରିକି ତୋ ହାତରେ ଛାପିବେ। ଏଇ ଯୋଉ ଆମର ଯୋଉ। କତ ପା କରଛୁ। ବଳ କାଗଜ ବି ଆସି ଖା ବି। କରିବେ? ବର୍ଷା ହେଲେ ଟିକେ ଟିକେ ବାଧୁଥିବେ ଆଡେ
ଆ କଷ୍ଟ ଯେ
ହଁ ଆଉ ବୁ
ହୁଁ
ଯୋଉ ଚାଟୁ ଫାଟୁ କାଟିବି ଦେଖିବା କଣ ହେଉଛି କାଟିଲେ ଦେଖିବା କାଙ୍କ ଆଉ।
ହୁଁ କାଟୁନୁ କାଟି ଦେ ଭଲ।
ତ ଭଲଇ ତାର ବି ଏ କଣ ସେୁଟା କଲାନି ଏ ହୁ ଗୋଟା ପିଲାଙ୍କ ପାଖକୁ ଗୋଟା ପିଲାଙ୍କୁ କଲୁ
ହୁଁ ନା ହାତ ଟା ଟିକେ ଚଉଡା ରହିଲେ ଏ ତାଙ୍କୁ ର ଟିକେ କ୍ଲିୟର ଆ ଆସିବ ଆଉ ପତା ଫତା ପିଲା ଟାଟୁ କାଟି ପାରିବେ କାଟିଲେ ବି ଭଲ ଲାଗେ ହ ନା କଣ ଦେଖା କେମିନିଆ
ହଁ
ଏତେ ଭଲ ଆସିବ ନା ଆ ଆକୂରେଟ୍ ଆସିବ
ହଁ
ଏଆ ଆଉ
ଆ
ଆଉ ତାଳ ଅ ହଉଛି ନା
ତାଳ ତାଳୋଟୁଛି ଆ
ଆଉ ପଣସ
ହଁିବ ଆଉ ଏଇଠ ରା ପରେ
ହୁଁ ଆଉ ମାମୁଁ ହରେ ରଜ କରି ଆଇିଲେଣିି ନା
ମାମୁଁ ତ ହେଇ ମାମୁଁ ଆସିବେ ନା କଣ ଚାରିଟା ବେଳେ ଫୋନ୍ କରିଥିଲେ ଆସିବା ପାଇଁ।
ରଜ ରେ କ ମାମୁଁ କହିଲେ ଆମ୍ବ ଆଣିବ ବଓ କ
ଓ ଏଇଆ ଛୋଟ ଥିଲେ କୋଉଠି ଵି ଗୋଡି ଆଣିବେ ସୂତା ଆଣିବେ ଦେ୍
ଆଉ ରାତିରେ କୁଆଡେ କଣ ଖାଇବା ଫାଇବା ପ୍ଲାନ ଅଛି
ହଁ କୁଆଡ଼େ ଯାଇ ବଲେ